ହଁ।
କଣ କରୁଚ?
ଏଇ ଶୋଇଥିଲି ଆଉ, ଗଡପଡ ହୋଉଚି ଆଉ।
ହଁ କଣ ଖାଇଚ?
ଏଇ ପଖାଳ ଭାତ ପଖାଳ ଭାତ ତରକାରୀ। ଆମ୍ବ, ଭଜା, ବଡିଚୁରା।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଖାଇକି ଶୋଇଲେଣି।
ହଁ ହଁ।
ହଁ।
ତମ ଆଡ଼େ ଖରା ଏମିତି ଅଛି।
ଆମ ଆଡେ ଖରା ସେ ଭଳିଆ ହଉଚି ଆଉ।
ଗରମ ଲାଗୁଚି ନା।
ହଁ ଗରମ ଦି ଦିନ ହେଲାଣି ହଉଥିଲା ରେସ ରେ ଆଜି ଟିକେ ଖରା ଟିକେ କମ ଦଉଚି ଆଉ। ଟିକେ କାଉଁଳେଇ ଦଉଚି ବେଳେ ବେଳେ ଉଭଳିଆ କରୁଚି କାଉଁଳିଆ ପାଗ ଟିକେ କରିଚି ଆଜି କିନ୍ତୁ ଗରମ ତଥାପି ହୋଉଚି।
ହଁ।
ହୁଁ।
ଆମ ଆଡେ ତ ପ୍ରବଳ ଖରା ହଉଚି ଆଉ।
ଉଁ ହୁଁ।
ଆଉ
ଆଉ କଣ ଖାଇଥିଲ ଆଜି କଣ ରୋଷେଇ ବାସେଇ କରିଥିଲ।
ଆଜି ବହୁତ ସାରା ଆଇଟମ୍ ହେଇ
କଣ ହେଇଥିଲା।
ଆ ଉଁ ଭେଣ୍ଡି ଭଜା। କଲରା ଭଜା ପୋଟଳ ଆଳୁ ଭଜା। ଗୋଟେ ଘାଣ୍ଟ ତରକାରୀ ଶାଗ ଭଜା। ତାଲମା। ଆମ୍ବ। ଆଉ ପାମ୍ପଡ କରା ହେଇଥିଲା।
ହଁ।
ଆଉ କରା ହେଇଥିଲା ଚିଙ୍ଗୁଡି ସୁ ଖୁଆ ବିଲାତି ଏ ସବୁ ଦଳା ହେଇଥିଲା ଆଉ।
ଉଁ ଆମୁକୁ କେତେବେଳେ ଡାକୁନ ଆଇଁଷ ବାରି ଦେଖିକି।
ଆଜି ଆସ।
ଆଜି ବା ମଙ୍ଗଳବାରେ।
ନା ଆଜି ଚକୁଳି ପିଠା ମଟର ତରକାରୀ ଖାଇବ।
ହଉ ଆଉ କେତେବେଳେ କରୁଚ ଆଜି।
ଆଜି ରାତିକି ଆସ ସନ୍ଧ୍ୟା ବେଳେ ଆସ ଯେତେବେେଳେ ବି ଆସ ଖାଇବ।
ଏ କ କରିକି ରଖିଚ ନା ପାଞ୍ଚ ଦିନ ହେଲାଣି।
ନା ନା।
ଆଉ।
ଆଜି କରିବୁ ନା ନଗଦ। ପାଞ୍ଚ ଛଅ ଦିନ କଣ ଖାଇବା ଖାଇ ହବ।
ତମେ କହିଲ ଯେତେବେଳେ ଆସୁଛ ଆସ।
ନା ଚକୁଳି ପିଠା ର ଆଣ ଗୋଳା ହେଇକି ରଖା ହେଇଛି ନା।
ଅ ହଁ।
ଆ ଯେତେବେଳେ ଆସିବ ସେତେବେଳେ ଚକୁଳି ପିଠା ଟା ହବ ଅବଶ୍ୟ ତର କାରି ଟା ଯାହା ହେଇଥିବ ଖାଇବ।
ହଁ।
ଆଉ ଖାଇଦବ ଚକୁଳି ପିଠା ଆଉ।
ତମକୁ କେମିତି ଲାଗେ ଚକୁୁଳି।
ମତେ ତ ବଢିଆ ଲାଗେ ପତଳା ପତଳା ଚକୁଳି ପିଠା।
ସୋରିଷ ତେଲ ଦେଇକି ନା କଣ ସୋରିଷ ତେଲ ଦେଇକି।
ହଁ ସୋରିଷ ତେଲ ହଉ ରୁଚି ତେଲ ହଉ କିନ୍ତୁ ପତଳା ପିଠା ଟା ହେଇଥିବ ତେଲରେ କରା ହେଇଥିବ ଭଲ ଲାଗେ। ଉଁ।
ଆଉ ଖରାବେଳେ ଶୋଉଚ ନା ଶୋଉନ।
ଖରାବେଳେ ଏ ଶୋଉଚୁ ଆଉ କଣ କରିବୁ ଗଡ ବଡ ଟିକେ ହଉଛୁ ଗରମ ଲାଗୁଛି ତ ଘର ଭିତରେ ଫ୍ୟାନ ଦେଇକି ବ ଉ ବଶ୍ଚ ଆଉ। ହ।
ଆଉ ଖେଳା ଖୁଳି ହଉଛି ନା।
ହଁ ଚାରିଟା ବେଳେ ସବୁବେଳେ ଖେଳି ଯାଉଛ ବା। ବା ଚା ଅ ଚାରିଟା ବେଳେ ଖେଳିକି ଆସିଲା ପରେ ଆଉଥରେ ଗାଧା ହଉଛି। କାହିଁ ଖେଳିକି ଆସିଲା ପରେ ଗୋଟେ ଡ୍ରେସ ପୁରା ଓଦା। ଖେଳିନି ହଁ ଝାଳ ବୋହୁଛି ଯେ ମୁଁ ପୁରା ଗାଧେଇ ପଡ଼ିଚି ଚାଳରେ ଏଠି ଥରେ ଗାଧେଇ ସେଠି ଝାଳରେ ଥରେ ଗାଧେଇବି ଚାରିଟା ବେଳେ ଆସିଲେ ଆଉ ଥରେ ଗାଧେଇ ଏଇ ଭଳିଆ କରିଛନ୍ତି।
ତମକୁ ଖେଳ କେମିତି ଭଲ ଲାଗେ?
ହଁ ଖେଳ ବହୁତ ପ୍ରିୟ। ବ୍ୟାଟ୍ ବଲ୍।
ରଜ ପାଇଁ ସପିଙ୍ଗ କଲଣି ନା?
ହଁ ଯାଇଥିଲୁ ଟିକେ ଯାଜପୁର ଆଡେ ବୁଲିବା ପାଇଁ।
କଣ ଆଣିଲ ସବୁ?
କାଇଁ ପେଣ୍ଟ ସାର୍ଟ ଆଣିଲୁ ଆଉ କଣ ଆଣିବା ସବୁଆଡେ ତ ରେଟ୍ ପ୍ରବଳ।
ଏଇନା ରଜ ପାଇଁ ଅଫର କଣ ସବୁ ଅଛି?
ରଜ ପାଇଁ ଅଫର କାଇଁ କଣ ହୁଁ ଯୋଉ ଗୋଟେ ଯାଇଥିଲୁ ଫ୍ୟାସନ ଭିଲା ଗୋଟେ ଦୋକାନ କୁ। ସେଇଠି ଟିକେ ତାର ପ୍ରିଣ୍ଟ ଗୁଡା ଅଧିକା ଅଛି କିନ୍ତୁ ଟିକେ କମ ନଉଛି ଆଉ। ମାନେ ଡିସକାଉଣ୍ଟ କରୁଛି ରଜ ପାଇଁ ଆଉ।
ଆଉ ଅଫର କିଛି ଜିନିଷ ଫିନିଷ କି ଡିସକାଉଣ୍ଟ କଣ କିମିତି।
ଡିସ୍କ ଡିସ୍‌କାଉଣ୍ଟ କଣ ସେଇ ଡିସକାଉଣ୍ଟ ଯେମତି ଯୋଉମାନେ କାଟନ୍ତି ସେଇଭଳିଆ କାଟୁଛନ୍ତି ଆଉ କଣ ସିଏ ଦି ହଜାର
ସେ ଦି ହଜାର ଟଙ୍କା ଖଣ୍ଡେରେ ତମେ ଯଦି କିଣିବ ତାପରେ ଯାଇକି ତମର ଅଫର ରହିବ ତା ଭିତରୁ। ହଜାର ଟଙ୍କା ଖଣ୍ଡେ ଅଫର ଯୋଉ କହନ୍ତି ସେ ଡିସକାଉଣ୍ଟ କରିିବେ।
ହ ଆମର ତାହେଲେ ଭଲ ଟିକେ ଅଫର ହବ ଆଉ ଆମର ତ ଅଂ ତିନି ଚାରି ହଜାର କି ପାଞ୍ଚ ହଜାର ଟଙ୍କାର ସପିଙ୍ଗ କରିବାର ଅଛି।
ହଁ ତମେ ଏକାଥରେ ସବୁ ହେଇଯିବ ଆଉ।
ହଁ ଆମର ବହୁତ ସାରା ଜିନିଷ କିଣିବାର ଅଛି ନା।
ହଁ।
ଜୋତା କିଣିବାର ଅଛି। କି ବ୍ୟାଗ୍ କିଣିବାର ଅଛି ଡ୍ରେସ୍ କିଣିବାର ଅଛି। ହେଲମେଟ୍ କିଣିବାର ଅଛି ଗୋଟଏ ଜାଗାରେ ମୁ ଭାବୁଛି ସବୁ କିଣି ଦବୁ।
ହୁଁ।
ବିଲ୍ ଟା ହେଇଯିବ ଯାହା ଚାର୍ ପାଞ୍ଚ ହଜାର।
ହୁଁ।
ଡିସକାଉଣ୍ଟଟା ଆସିବ ଆଉ ନା କି। ଆମେ ଭାବୁଛୁ ମାସ୍କ ଯିବା ପାଇଁ।
ହଁ ଯାଅ ମ୍ୟାକ୍ସ ରେ କିନ୍ତୁ ଟିକେ ପଇସା ଅଧିକା ଆଉ। ଭଲ ଭଲ ଜିନିଷ କିନ୍ତୁ ପଇ ହଁ ରେଟ୍ ଅଧିକା ଆଉ।
କୋଉଠି ଭଲ କହିଲ?
ଭଲ କହିବାକୁ ଗଲେ ଆମେ ତ ଭି ଟୁ କୁ ଯାଇଥିଲୁ କିଛି ପାଇଲୁନି ତା କିଛି ଆଗ ପଛ କିଛି ପାଇଲୁ ସବୁ ଓଲଟା ପୋଲଟା କରିଦେଇଛନ୍ତି ଏତେ ଲୋକ ଯେ ଯଦି ସକାଳୁ ସକାଳୁ ଯିବ ସେମାନେ ତାଙ୍କର ଷ୍ଟାପ ମାନେ ସବୁ ସାଇଜ କରି ରଖିଥିବେ, ବୁଝିଲ ନା।
ସଖାଳୁ ଗଲେ କଣ କି, ଯୋଉ ଖରା ନୁହେଁ କି?
ହୁଁ।
ବହୁତ ସାରା ଖରା ହଉଛି, ଖରାକୁ ଡରିକି ଯାଇଛି।
ହୁଁ।
ବହୁତ ଦୂର ବାଟ ନା। ଆଉ ଆସିଲା ବେଳୁ ଯାହାବି ହେଲେ ବାରଟା ବାଇକିରେ ଯିବି।
ବାଇକ ରେ ଯିବ?
ହଁ।
ହଁ ହଁ।
ଆଉ କଣ ଆମେ ଧନୀ ଲୋକ ହେଇଛୁ ନା କଣ ଆମର ବଡ ଗାଡି ଅଛି?
ଆଣୁନ ଗୋଟେ ଗୋଟେ ଗାଡି।
ପଇସା ଦଉନ?
ହଁ ଯିବି। କଣ?
ପଇସା ଦିଅ।
ପଇସା ମୁଁ କମେଇନେ ଦେମି, ମୁଁ ଏଇନ ପଢୁଛି ପାଠ ଏଇନେ କୁଆଡୁ ଦେବି ପଇସା?
ମୁଁ କଥା ଟାକୁ ତାହେଲେ ରେକର୍ଡ କରିକି ରଖିଥିବି ତମେ କା ନଦବ ସେତେବେଳେ।
ହଁ ଏଇଟା ରେକର୍ଡ ହଉନି କି?
ହୁଁ, କାଳେ ସେତେବେଳେ ପୁଣି ମନା କରିବ ପଇସା ଦେବିନି ବୋଲି।
ନା ନା ମୁଁ ସେଇଭଳିଆ ଛୁଆ ନୁହେଁ।
ଦବ ଆଉ।
ହୁଁ।
ଦେଲେ ଆଣିବା।
ହଁ ଅଁ।
ହଁ କଣ, ଆଉ ଝିଅ ଟା ତ ଦେହ ଭଲ ନାଇଁ ଆଉ।
କାର ପଞ୍ଚିର?
ଆର କଣ କହିଲ ଆଖିଟା, ଗୋଟେ ବା ସେଟା ନାଲି ପଡିଛି ପୁରା। କଣ ପାଇଁ କହିଲ? ନା ତ।
ତ ପଚାରି ଲେଞ୍ଜା ବାହାରୁଛି କି, ବିନ୍ଧୁଛି କି?
ନାଇଁ ବଥା ଲାଗୁଛି, ତିନି
ତା ନେ ଏଇଟା ଆଖି ଧରିଛି ଆଉ। ତିନି ଚାରି ଦିନ ହେଲାଣି ନାଲି ନାଲି ପଡିକି ରହୁଛି।
ହଁ ନାଲି ପଡିିକି ରହୁଛି, ଆଉ ବଥା ହଉଛି, ବଥା ଲାଗୁଛି।
ହଁ ବଥା ଲାଗିବ। ଆ ଆଖି ଧରିବ ସକାଳୁ ଉଠିଲା ବେଳକୁ ଲାଗିକି ରହିଯିବ।
ମୁଁ ଭାବୁଛି ତା ଆଖି କଣ ହେଲାଣି ବୋଧେ ନା କଣ?
ଓହୋ। ଓ ତମକୁ, ତାଙ୍କୁ ହେଲାଣି ମାନେ ସବୁ ମେଡିସିନ ଫେଡିସିନ ଦିଅ ଡ୍ରପ ଆଣିକ ପକାଅ। ନଲେ ସିଏ। ତମକୁ ତ ହବ ହବ, ତମ ନା ତାକୁ ତ ହେଇଛି ହେଇଛି ତମ ସମସ୍ତଙ୍କୁ ହି ହବ।
ମୁଁ ବି ଆଜି ଭାବୁଥିଲି ମୁଁ କହିଲି ସେଇଆ ବୋଧେ। ଖରାକୁ ବାହାରିଲେ ଅଧିକ ହଉଛି, ଯୋଉ ଭୁବନେଶ୍ଵର ପଳେଇଲା ପୁଣି କାଲି ପଳେଇଥିଲା, କାଲି ଯାଇଥିଲା। ପୁଣି ତାର ରିଜେକ୍ଟ ହେଇଗଲା।
ଓହୋ, ସେଇଆ ଆଉ ସେଇଟା ଆଖି ଧରିଛି ବୋଧେ ଆଉ।
ଧରିବ ବୋଧେ ସେଇଥିପାଇଁ ଏମିତି ଦେଖା ହଉଛି।
ହଁ ଅଁ। ତାକୁ ମେଡିସିନ ଆଣିକି ଦିଅ ମେଡିସିନ ମାନେ କଣ ଏଟା ଆଇ ଡ୍ରପ ଗୋଟେ ଦବ। ଏ ପଳେଇନେ ଯୋଉ ଏଠିକି ମେଡିସିନ ଷ୍ଟୋର କୁ ଗଲେ। କିଏ ନେଇ ଆସିବ ଯାଇକି। ବୁଝିିଲଣା ପକୋଉ ହେଟା ନହେଲେ ତମ ସମସ୍ତଙ୍କୁ ହବ। ଏଟା ଗୋଟେ ଡିଆଁ ରୋଗ ଆମେ ଯେତେବେଳେ ପଢୁଥିଲୁ ପ୍ଲସ୍ଟୁରେ ଯାଇଁଲନା। ସମସ୍ତିଙ୍କୁ ହେଇଥିଲା ଆମକୁ। ସବୁ ପିଲା ଝିଅ ପୁଅ ସମସ୍ତଙ୍କୁ ପୁରା ଏଣ୍ଟାୟାର କଲେଜ ଟା ସାରା। ଏମିତି କିି ସାର୍ ମାନଙ୍କୁ ବି ହେଇଥିଲା।
ଆଉ।
ହ୍ୟାଲୋ। ହଉ ଆଉ କଣ କହୁଚ।
ଆଉ କଣ କହୁଚି ସେଇଆ ତ କହୁଥିଲି ଆଉ।
ଆଉ ଏବେ ରୁହ ତାହାଲେ।
ହଉ ଆଉ ମୁଁ ସୋଇପଡେ଼ ଟିକେ ଗାଧୁଆ ଟିକେ ନିଦ ନିଦ ଲାଗିଲା।
ହଉ ସୋଇପଡ଼ ଆଉ କେତେବେଳେ କଥା ହବା ଆଉ।
ହଉ। ସେ ସେମିତି କର।